ହାଲୋ।
ହାଲୋ।
ହଁ ହେଲୋ, ହଁ ହଁ ଶୁଭୁଛି।
କଣ କରୁଥିଲେ?
ହଁ କିଛି ନାହିଁ ବସିଛି ମାନେ ରୋଷେଇ ବସିକି ବସିଛି ଆଉ।
ଆଉ ଆପଣଙ୍କର ଜଳଖିଆ ସରିଲାଣି?
ହଁ ଜଳଖିଆ ସରିଲାଣି। ଆଜି ସଣ୍ଡେ ତ ଆଜି କିଛି ଘରେ କିଛି କରାହେଲାନି। ଆଉ ସବୁ ବାହାରୁ ପୁଅ ମାନେ ଅର୍ଡ଼ର କରିକି ଅଣାହେଲା ଆଉ ପୁଅର ଇଚ୍ଛା ଥିଲା ଯେ ଆଜି ଟିକେ ବାହାରୁ ଖାଇଆ।
ପୁଅ କଣ ଖାଇଲା ଇଟଲିି ଖାଇଲା।
ହଁ ଇଟିଲି, ପୁରୀ, ଚକୁଳି ଆସିଥିଲା, ସିଙ୍ଗଡ଼ା ଆସିଥିଲା, ଆଳୁଦମ୍।
ଆଚ୍ଛା।
ଆଉ ଘରେ ସବୁ ଥିଲା ମିଠା ପିଠା ସବୁ ଥିଲା ସବୁ ଖାଇଦେଲୁ ଆଉ। ଆଜିର ଜ ଜଳଖିଆଟା ଏମତିରେ ହେଇଗଲା ଆଉ।
ଆଜି କୋଉ ଖୁସି ରେ ବାହାରୁ ଜଳଖିଆ ନା ଆପଣଙ୍କର ପ୍ରାୟ ଜଳଖ
ଖୁସିରେ ନାହିଁ ଆଜି ଜ ସଣ୍ଡେଟା ତ। ସବୁଦିନ ତ ଘରେ ରୋଷେଇ କରାହଉଛି ସବୁଦିନ ସେ ଘରେ ଖାଇବା ଖିଆହଉଛି ତ ଆଜି ସେଥିଲାଗି ହେଲେ ନାଇଁ ଆଜି ବାହାରୁ ଆଣିବା ଆଉ।
ତାହେଲେ ଆଜି ଚିଙ୍ଗୁଡି ସ୍ପେଶାଲ ଥିବ ବଧେ?
ନାଇଁ ଆଜି ଚିଙ୍ଗୁଡ଼ି ହେଇନି ମାଛ ହେଇଛି ଦି ପ୍ରକାର ମାଛ ହେଇଛି।
ଆଉ ଦି ପ୍ରକାର ମାଛ?
ହଁ ରୋହି ମାଛ ଆସିଛି ଆଉ ଚୁନା ମାଛ ଆସିଛି।
ଆଉ ଆପଣ ମଟନ ଫଟନ ରୋଷେଇ କରିକି ଆମକୁ ଡାକୁନାହାନ୍ତି?
ହଁ ଡାକିବି କୋଉଦିନ ଆସିବେ କହୁନାହାନ୍ତି ମୁଁ କରିଦେବି ଆସିବେ ଖାଇକି ଯିବେ ଆଉ।
ସୋମବାର ଗୁ ସୋମବାର, ଗୁରୁବାର, ଶନିବାର ଏଇ ତିନି ଦିନ ଦେଖିକି କେବେ ଗୋଟେ ଡାକିବେ?
ହଁ ଆପଣ ସୋମବାର ଗୁରୁବାର ଖାଉଛନ୍ତି?
ହଁ ବାହାରେ ମିଳିଲେ ମୁଁ ଖାଇଦିଏ।
ଆଚ୍ଛା ଆଚ୍ଛା ହଁ ଆସନ୍ତୁ ତାହେଲେ ସୋମବାର ଦିନ ଆସନ୍ତୁ ସୋମବାର ଦିନ ଆମେ ଖାଉନୁ ମୁଁ ଆପଣଙ୍କ ଲାଗି କରିଦେବି ଆଉ।
ଆପଣ ଯଦି ଆଉ ଖାଇବେନି ଆଉ ମୋ ପାଇଁ କାହିଁ ହଇରାଣ
ନାଇଁ ଆପଣ ଯୋଉ ଯୋଉ ବାର କହିଲେ ସେଇ ସେଇ ବାର ଆପଣ ଖାଉଛ କିନ୍ତୁ ଆମେ ବା ଖାଉନୁ।
ମୁଁ ଅଲଗା ଦିନରେ ବି ଖାଇ ପାରିବି ନା।
ହଁ ଆପଣ ଆପଣ ତାହେଲେ ବୁଧବାର ଆସନ୍ତୁ, ଶୁକ୍ରବାର ଆସନ୍ତୁ, ରବିବାର ଆସନ୍ତୁ।
ଆପଣ ଖାଆନ୍ତି ତ ମଟନ?
ଅ ମୁଁ ଖାଏନି ହେଲେ ଆମ ଘରେ ସମସ୍ତେ ଖାଆନ୍ତି ମୁଁ କରିବି। ମୁଁ ଖାଏନି ବୋଲି କଣ ଆଉ କରିବିନି। ମୋ ପାଇଁ ଯାହାହେଲେବି ମାଛ, ଚିକେନ, ଅଣ୍ଡା ଯାହାହେଲେ କରିବି।
ଆଚ୍ଛା ହଉ ତାହେଲେ କେବେ ଗୋଟେ ଡାକନ୍ତୁ ସମସ୍ତେ ତେ ମିଶିକି ଗୋଟେ ଭୋଜି ଟାଇପ ର କରିବା ଆଉ।
ହୁଁ ଆସନ୍ତୁ ଆପଣ ସଣ୍ଡେ ଆସନ୍ତୁ ନେ କମିଙ୍ଗ ସଣ୍ଡେ ଆସନ୍ତୁ।
ଆଜ୍ଞା ଆଉ ଆପଣଙ୍କର ରଥଯାତ୍ରାର କଣ ପ୍ଲାନ୍?
ରଥଯାତ୍ରା ମୁଁ ମୋର ବହୁତ ଇଚ୍ଛା ହୁଏ ଯିବା ପାଇଁ ସବୁବର୍ଷ ସବୁବେଳେ ଭାବେ ଯିବି ପୁରୀ କିନ୍ତୁ ଫୁଣି ଡରିକି ଯାଇପାରେନି ସେ ଯୋଉ ଭିଡ଼ ଦେଖିକି ଆଉ ଇଚ୍ଛା ବି ହୁଏନି ଛୁଆଙ୍କୁ ନେଇକି ସେ ଭିଡ଼ରେ ସାହସ ହୁଏନି ଆଉ।
ଆପଣଙ୍କ ଘରେ କେହି ଯାଆନ୍ତିନି?
ଉଁ ବାବା ଯାଆନ୍ତି, ଶ୍ୱଶୁର ଯାଆନ୍ତି ତ ଆମେ ତାଙ୍କୁ ମନା କରୁ ଏତେ ଭିଡ଼ରେ ଯିବା ପାଇଁ ତାପରେ ମୁଁ ବି କେବେ ବିି ମାନେ ରଥଯାତ୍ରା ସେଇ ଟାଇମରେ ବି ରଥଯାତ୍ରା ବାହୁଡ଼ା ସୁନାବେଶ ମୁଁ ଆଜି ପର୍ଯ୍ୟନ୍ତ କେବେ ଦେଖ କି ମୁଁ ଯାଇନି ପୁରୀ।
ମୁଁ କେବେ ବି ଯାଇନି ସବୁବେଳେ ଟିଭିରେ ଟିଭିରେ ଦେଖେ। କିନ୍ତୁ ମାନେ ଯାଇକି ସେଠି କେବେ ଦେଖିନି।
ନାଇଁ ଆଜ୍ଞା ଏଥରକ ମାନେ ଏବେ ରଥଯାତ୍ରା ଏତେ ଭିଡ ହଉଚି। ମାନେ ମୁଁ ବି ପ୍ରତିବର୍ଷ ଯାଏ ରଥଯାତ୍ରା କିନ୍ତୁ ଏବେ ଏତେ ଭିଡ ହେଲାଣି ଯେ ମତେ ବି ଟିକେ ଲାଗୁଚି ଯେ ନା ମୁଁ ଯିବି ନ ଯିବି ତାପରେ ଆଜ୍ଞା ଏତେ ଗରମ। ମାନେ ତା ଭିତରେ ଆହୁରି ଦଳା ଚକ୍ଟା କେତେ ଲୋକ ସିରିଏସ୍ ବି ହେଇଯାଉଚନ୍ତି ତଳେ ପଡି ଯାଉଚନ୍ତି କୁଦା କୁଦି କରିଦଉଚନ୍ତି ତାଙ୍କୁ।
ଉଁ। ନାଇଁ ଛୋଟ ଛୁଆଙ୍କୁ ନେଇକି ବୟସ୍କ ଲୋକଙ୍କୁ ନେଇକି ଯିବାଟା ବହୁତ କଷ୍ଟ।
ସ୍ତ୍ରୀ ଲୋକ ମାନେ ଝିଅ ମାନେ ଏମାନେ ବହୁତ ହଇରାଣ ମାନେ ଯୋଉମାନେ ଷ୍ଟ୍ରଙ୍ଗ ଅଛନ୍ତି
ହୁଁ।
ସେମାନେ ହିଁ ଦଳାଚକଟା ଯୋଉମାନେ ସହିପାରିବେ ସେମାନେ ଗଲେ ହିଁ ଠିକ୍ ନହେଲେ ରଥଯା ତ୍ରା ଦୂରରୁ ହିଁ ମାନେ ଟିଭିରେ ହିଁ ଆପଣ ଆହୁରି କ୍ଲିୟର ଦେଖିପାରିବେ ଭଲ ଦେ
ଭଲ ଦେଖିପାରିବେ ହଁ।
ତା ଭିତରେ ଜଗନ୍ନାଥଙ୍କୁ ନା ଦର୍ଶନ କରିପାରୁଥୁବେ ନା ଦଳ ଚକଟାରୁୁ ବାହାରି ପାରୁଥିବେ।
ହୁଁ।
ତାପରେ ଆପଣ ଯଦି ବି ଯିବେ କୋଉଥିରେ ଯିବେ ଅ ଗଲେ ଆପଣ ଟ୍ରେନ ରେ ଯିବେ କାରଣ ଟ୍ରେନ ହିଁ ସୁବିଧା। ଟ୍ରେନ ରୁ ଆପଣ ତା ଭିତୁରୁକୁ ପୁଣା କେତେ ବାଟ ପୁଣି ଚାଲି ଚାଲି ଯିବେ।
ଆଚ୍ଛା।
ଆଉ ବସ ରେ ଗଲେ ବ-ବସ ରେ ତ ବହୁତ ଚାଲିବାକୁ ପଡିବ।
ଆପଣ କଣ ଏଇ ବର୍ଷ ଯାଉଚନ୍ତି ନା ଯିବେ ନା କଣ ନା ଏମିତି କିଛି ପ୍ଲାନିଙ୍ଗ ନାହିଁ?
ପ୍ଲାନିଂ ମୋର ଅକ୍ଚୁଆଲି ନାହିଁ କାହିଁକି ନା ମୋର ଗୋଟେ ମାନେ ଅ ମୋ ମାଉସୀ ପୁଅର ଆକ୍ଚୁଆଲି ବାହାଘର ଅଛି। ତ ଆମେ ମାନେ ସମସ୍ତେ ତାଙ୍କ ବାହାଘରୁକୁ ପଳେଇବୁ ଚାରି ତାରିକରେ।
ଆଚ୍ଛା ଆଚ୍ଛା।
ତାଙ୍କର ହଉଚି ଉମରକୋଟ ତ ସେଇଠୁ ଆସିଲା ବେଳୁକୁ ଆଜ୍ଞା।
ମୁଁ କଇଲି ଉମରକୋଟ୍ ଏଇଠୁ କେତେ ବାଟ?
ଉମରକୋଟ ଏଇଠୁ ଆପଣଙ୍କୁ ପଡିଯିବ ପାଆଁଶହ ପଚାଶ ନା ଛଅଶହ ପଚାଶ କିଲୋମିଟର ଭୁବନେଶ୍ୱରରୁୁ।
ହଁ ଆଚ୍ଛା ବହୁତ ବାଟ ତାହେଲେ ହେଇଯାଉଚି ନା ଆପଣ କେମିତି ଯିବେ?
ଅ ଆମେ ବସରେ ଯିବୁ ଜୟ ଜଗନ୍ନାଥ ବସ୍।
ମାନେ ରାତିରେ ବାହାରିଲେ ସକାଳେ ପହଞ୍ଚିବେ ଆଉ।
ଅ ରାତି ନାଇଁ ଆପଣ ଏଇଠୁ ସନ୍ଧ୍ୟା ବେଳେ ବାହାରିଲେ ସକାଳେ ପହଞ୍ଚିବେ।
ଓହୋ ମାନେ କେତେ ସମୟ ଲାଗୁଚି ବସ୍ ରେ ଗଲେ?
ହଁ ବସ ରେ ଗଲେ ଆପଣ ଏଇଠୁ ଧରନ୍ତୁ ସାତଟା ବେଳୁକୁ ଅଲମୋଷ୍ଟ ବାର ଘଣ୍ଟା।
ଓ ବହୁତ ସମୟ ଲାଗୁଚି ତାହାଲେ ନା। ଆଉ ସେଇ ରାସ୍ତାରେ ଖାଇବା ପିଇବା ମାନେ ନେଇକି ଯାଇଥିବେ ନା କଣ?
ଖାଇବା ପିଇବା ଆପଣ ସେଇ ବସ୍ ତ ରଖିବ ଗୋଟେ ଜାଗାରେ ଆପଣଙ୍କ ଇଚ୍ଛା ଯଦି ଆ ଆପଣ ନେଇକି ଯାଇଥିବେ ଆପଣ ବସ୍ ରେ ବି ଖାଇପାରିବେ କି ବାଆରେ ବି ଖାଇପାରିବେ। ଆଉ ଯଦି ଆପଣ ଚାହିଁବେ ଯେ ହୋଟେଲରେ ଖାଇବାକୁ ହୋଟେଲ ରେ ବି ଆପଣ ଖାଇପାରିବେ।
ଆଚ୍ଛା ଆପଣ ତାହେଲେ ଏଠୁ ସାତଟାରୁ ବାହାରିଲେ ତାପର ଦିନ ସକାଳେ ସାତଟାରେ ହିଁ ପହଞ୍ଚିବେ।
ହଁ ଆଲମୋଷ୍ଟ ସେଇଆ।
ଆଚ୍ଛା।
ତାଠୁ ଅଧିକ ଲାଗିପାରେ ପଛେ କମ୍ ନୁହଁ ସେଇ ଅଲମୋଷ୍ଟ ସେତିକି ଟାଇମ ହିଁ ଲାଗିବ। ହ ଟ୍ରେନ୍ ଯାଉନେଇଁ ଟ୍ରେନ ଆକ୍ଚୁଆଲି ମୁଁ ଯାଉଚି ଡାଇରେକ୍ଟ ଉମରକୋଟ ଉମରକୋଟ କୁ ଡାଇରେକ୍ଟ ବସ୍ ଅଛି। ଆଉ ଯଦି ଆପଣ ଟ୍ରେନରେ ଯିବାକୁ ଚାହିଁବେ ତାହେଲେ ଟ୍ରେନ ଯିବ ଜୟପୁର। ପୁଣି ଆପଣ ଜୟପୁରରୁ ଉମରକୋଟ ଯିବେ।
ହଁ ପୁଣି ଡବଲ୍ କାହିଁ କରିବେ ଗୋଟେ ଇଏରେ ପହଞ୍ଚିବେ ଆଉ।
ହଁ ଆକ୍ଚୁଆଲି ମୋର ଆଇମା ଜଣେ ଅଛନ୍ତି ତାଙ୍କୁ ନେଇକି ଯିବାକୁ ପଡିବ।
ଆଚ୍ଛା ଆଛା ହଁ ତାଙ୍କୁ ଏତେ ଚେଞ୍ଜ କରିବା ଗାଡ଼ି ଚେଞ୍ଜ କରିବା ଅସୁବିଧା ହେଇଯିବ।
ହୁଁ ତାପରେ ଲଗେଜ ଅଛି ସବୁ ଲଗେଜ ନେଇକି ଆଇମାଙ୍କୁ ନେଇକି ମୋର ଗୋଟେ ତିନି ବର୍ଷର ଝିଅ ଅଛି ତାକୁ ନେଇକି ସମସ୍ ତ ନେଇକି ଯିବା ପାଇଁ ମତେ କଷ୍ଟ
ଆଛା ହଁ ସେଟା ବି ଠିକ କଥା ନଲେ ନହଲେ ଗା ଇ କରିକି ଗଲେ।
ଗାଡି କରିକି ଗଲେ ଆଜ୍ଞା ମାନେ ସେମାନେ କରୁଛନ୍ତି ଯିବା ଆସିବା ଭଡା ନେଇଇଯାଉଛନ୍ତି। ଆଉ ମୁଁ ଗୋଟେ ଗାଡି ବାଲା କ ବୁଝିଥିଲି ସେ କହିଲ ଗାଡି ବାଲା ଅଲମୋଷ୍ଟ ସେ କହଲା କୋଡିଏ ହଜାର ଟଙ୍କା। ଆଉ କୋଡିଏ ହଜାର ଟଙ୍କା ଆମ ପାଇଁ ବହୁତ ବଡ।
ହଁ ବାହାଘର ଅଛି କୋଡ଼ିଏ ହଜାର ବି ହଁ।
ଆଜ୍ଞା ଏବେ ଯୋଉ ଜୟ ଜଗନ୍ନାଥ ଭଲବ ବସଟା ବାହାରିଛି ସେଇଥିରେ ହଁ ଲେଡିଜ ମାନଙ୍କୁ ଫିଫ୍ଟ ନାଁ ସିଷ୍ଟ ପରସେଣ୍ଟ ଡ଼ିସକାଉଣ୍ଟ ଦଉଛି। ତ ଯୋଉଟା କି ମୋ ପ୍ରାଇସ ଟା ଯୋଉଟା ବାରଶହ ଟଙ୍କା ପଡିଲା ଆଉ ମୋ ଫିମେଲ ମାନଙ୍କୁ ସେଟା ସାତଶହ ପଚାଶ ଟଙ୍କା।
ଭଲ ଅଛି ଆଉ।
ହଁ ତ ସେଇଥିପାଇଁ ମୁଁ ପ୍ରିପର କରୁଛି ଯେ ବସରେ ବି ସେପ୍ଟି। କିଛି ନାଇଁ। ଆଉ ଗାଡି ମୋ ନିଜ ଗାଡି ଅଛି କିନ୍ତୁ ଯେହେତୁ ମୁଁ ନୂଆ ଡ୍ରାଇଭର
ଆଚ୍ଛା ଏତେ ବାଟ ନବାଟା ବି ହଁ ନବା ଦ କଥା ବି ନୁହଁ।
ହୁଁ।
ସେତ ନୂଆ ଡ୍ରାଇଭର୍ ସେଥିପାଇଁ ଆଉ।
ବର୍ଷା ଦିନ। ହଇରାଣ ହେଇଯିବେ ଯଦି ମାନେ କାଦୁଅ ଫାଦୁଅ ଥିବ ତ ହଇରାଣ ହେଇଯିବି।
ଆଚ୍ଛା ହଁ ସେ ବି ସତ କଥା ବି ରାସ୍ତାଘାଟ ରା ରାତିରେ ବି ଚଲେଇବା ଡ୍ରାଇଭିଂ କରିବା କଷ୍ଟ ହବ ଦିନରେ ଗଲେ ବି
ତାପରେ ଘା ଘାଟି ବି ଅଛି ତ ସେଇଥିପାଇଁ ସବୁଠାରୁ ସେପେଷ୍ଟେ ବସରେ ପଳେଇବ।
ଆଚ୍ଛା ହଁ ସେଟା ବି ଠିକ୍ କଥା।
ଭଲବ ଵସ ଜଣା ବି ପଡିବନି।
ହଁ ଅଁ। ହୁଁ ଯାହା କହିଲେ ଠିକ କଥା କହିଲେ ବସ୍ଟା ଯଉଟା ସେଭ।
ଆଜ୍ଞା ଆପଣ କେବେ ଯାଇନାହାଁନ୍ତି ବାହାରକୁ କୁଆଡେ?
ବାହାରକୁ ନା କୁଆଡ଼େ ଆମର ତ ସବୁ ଏଇଠି ରଉଛନ୍ତି ଆଉ ବାହାରକୁ କୁଆଡ଼େ ଯିବୁ ଆଉ। ଯିବା। ତୁ ଯାଇନୁ ଦେଖିବା ଏମିତିି ଯାଇଛି ପାଖାପାଖି ବ୍ରହମପୁର। ବ୍ରହ୍ମପୁରଜେ ମୁଁ କେବେ କୁଆଡ଼େ କିଛି ବୁଲିନି କାଲି ସେ ରହୁଛନ୍ତି ବଡ଼ାପା ବୋଲି। ଯାଇଥିଲୁ ଥରେ ଯାଇଥିଲି ଆଉ ଯାଇନୁ।
ଆପଣ ଉମରକୋଟ ଫୁମରକୋଟ ଗଲେ ବହୁତ ବଢିଆ ଜାଗା ବୁଲି ପାରିବେ ସେପଟେ ବହୁତ ଜାଗା ଅଛି ବୁଲିବା ପାଇଁ।
ଆଚ୍ଛା ଦେଖିବା କେବେ ଯିବା ହଁ ଶୁଣିଛି ନା ନା ଶୁଣିଛି ହୁଁ ହୁଁ।
ଦେଓମାଳି ତାପରେ ଆପଣ ଛତିଶଗଡ ବର୍ଡର ଟା ସେଇଟା ନା। ତ ଛତିଶଗଡ଼ରେ ବହୁତ ସାରା ୱାଟରଫଲ ବି ଅଛି।
ହଁ ହଁ।
ତ ଆପଣ ସେଇ ଜାଗା ଗୁଡାକ ବି ବୁଲି ପାରିବେ।
ଯାହାଉ ଆପଣ ଭଲ ଜାଗା ଯାଉଛନ୍ତି ଯାଇକିରି ଏକାଥରେ ବୁଲାବୁଲି ବାହାଘର ସବୁ ସାରିକି ଆସିବେ ଆଉ।
ଏବେ ତ ଆଉ ବୁଲାବୁଲି ହେଇପାରିବନି କାରଣ ବାହାଘର ଇଏରେ ସବୁ ରହିଯିବ। ତାପରେ ତାର ବାହାଘର ଟାଇମରେ ମାନେ ସିଏ ଆମ ଫ୍ୟାମିଲି ସହିତ ବହୁତ କ୍ଲୋଜ। ତ ତାକୁ ମାନେ ଯାହା ସେ ତ ସବୁ କାମ କରିଦେଇଚି ଅଲମୋଷ୍ଟ। ହେଲେ ବି ଯାହା ହେଲେ ବି ଟିକେ ତା ହେଲ୍ପ କି କଣ ନବା ଆଣିବା ଇଏ ସିଏ ରେ ତା ସହିତ ଟିକେ ରହିବାକୁ ପଡିବ। ବାକି ଆ ପୂର୍ବରୁ ଆମେ ଯେତେ ଥର ଯାଇଚୁ, ସବୁବେଳେ କୁଆଡେ ନା କୁଆଡେ ବୁଲିକି ଆସିଚୁ।
ଆଚ୍ଛା ଭଲ ଯାଇଚନ୍ତି ନୂଆ ଜାଗାଟେକି ବୁଲିକି ଆସିଲେ ଆଉ।
ଆଜ୍ଞା।
ଏଥିର ବି ଗଲେ ଯିବେ ବାହାଘର ସରିଲା ପରେ ଯଦି ଯିବେ ଯିବେ। ବାହାଘର ସିନା ସରିନଥିବ ଆପଣ ଯାଇପାରିବେନି। ବାହାଘର ସରିଲା ପରେ ଫ୍ରି ହେଇଯିବେ ଯିବେ ଆଉ।
ହଁ ବାହାଘର ସରିଲେ ଯାଇହବ। କିନ୍ତୁ ମୋର ମଝିରେ ଅଫିସ ଗୁଡାକ ବି ରହିଯାଉଚି। ୱାର୍କ ଫ୍ରମ ହମ। ତ ଯଦି ଯିବ ସକାଳେ ଯାଇକି ସନ୍ଧ୍ୟା ଭିତରେ ରିଟର୍ଣ କରିବାକୁ ପଡିବ।
ଓହୋ।
ସେଇଟା ହିଁ ଗୋଟେ ପ୍ରୋ୍ବଲେମ୍।
ହୁଁ ଯାଇକି ଆସି ହବନି ଯେଉ ଦୂର ବାଟ ହେଇଥିବ ଆଉ।
ତାପରେ ସମସ୍ତେ ଥିବେ ଗହଳିରେ। ଆମେ ଯଦି କହିବା ଆମକୁ ବୁଲିବାର ଅଛି ଆମେ ବୁଲିବାକୁ ଯିବୁ ଟିକେ କଥା ଟା ବି ଠିକ ଲାଗିବନି। ସେମାନେ ଭାବିବେ ଯେ ସବୁବେଳେ ତ ବୁଲିବାକୁ ଆସିଥିଲେ ବୁଲିଚନ୍ତି। ଆଉ ଏଇ ଟାଇମ ରେ ବି ଏବେ ବି ଆସିଚନ୍ତି ଯେ କହୁଚନ୍ତି ଖାଲି ବୁଲିବେ ବୋଲି।
ହଁ। ହଁ ସେଟା ଭି ଠିକ୍ କଥା। ଏ ହଉ ଏମିତି ଫ୍ୟାମିଲି ପାଇଁ ଫ୍ୟାମିଲି ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିଦେ ସେଇଟା ବି ଗୋଟେ ଆଡ଼ୁ ଭଲ।
ହଁ। ତାପରେ ବୁଲିବା ବି ତର ଆଉ ସେମିତି କିଛି ନାହିଁ। ସବୁ ଜାଗା ବୁଲି ଦେଇଚୁ ପ୍ରାଏ।
ଆଚ୍ଛା ଆଚ୍ଛା।
ହୁଁ।
ହୁଁ। ତାହେଲେ ଆପଣ ଆଜି ତମ ଆପଣଙ୍କ ଏଥର ସିଆଡ଼େ ତାହେଲେ ଟୁୁର ପଡ଼ିବ ଆଉ। ଏଥିରେ ତାଲେ ଏଇଥର ତା ହେଲେ ପୁରୀ ଆଉ ଯାଉନାହାଁନ୍ତି?
ଏଥରକ ଆଉ ରଥଯାତ୍ରା ଆଉ ମୁଁ ଯାଉନି।
ହ ତାହାଲେ ନେକସଟ ଇୟର ଯିବେନହେଲେ ଆଉ।
ହଉ ଆଜ୍ଞା ମୁଁ ରଖୁଚି। ଆମେ ପରେ କଥା ହେବା। ଆଜ୍ଞା ଧନ୍ୟବାଦ।
ହୁଁ।